ହ୍ୟାଲୋ
ହଁ ଭାଉଜ
ହଁ ଆଁ
ଗଛ।
କଣ କରୁଚୁ?
ଏଇ ଛାତ ଉପରେ ବସି ପବନ ଖାଉଚି।
ଉଁ।
ଛାତ ଉପରେ ଆସିକି ପବନ ଖାଉଛନ୍ତି।
ଶୁଭୁନି କଥା ରାକ।
ମୁଁ ଟିକେ ଛାତ ଉପରେ ବସିକି ପବନ ଖାଉଛି।
ଓହୋ କାମ ସଇଲାଣି?
ହଁ ଘର ଫର ଖରିକି ଦେଇକି ଆସିିକି ତ ବସିଛି ଘର ହରା ଗରମ ହୋଉଛି।
ଛାତ ଉପରେ ପାଣି ଢ଼ାଳିଦଉନ?
ନଳ ହେଇନି ତ।
ଖାଇ ଖୁଆ ସାଇଲଣି?
ହୁଁ ସନ୍ଧ୍ୟା ବେଳେ ଖାଇଥିଲେ।
ଚାରିଟା ବେଳେ।
ହଁ ସଖାଳେ କିଛିି ଖାଇନି।
ସେଇ ଟିକେ ହଁ ସରିଲାଣି କାମ। ଏଇନା କଣ କାମ ଆଁ।
ତଳେ ଅଛନ୍ତି। ବୋଉ ତାର ଚାହା କରୁଥିଲା ନା କଣ ନନା ଆଉ ବାପାଙ୍କ ପାଇଁ। ମୁଁ। ତମେ କଣ କରୁଚ?
ମୁଁ ଏବେ ଗୀତା ସାଙ୍ଗରେ ଟିକେ କଥା ହଉଥିଲି ତାପରେ ମୁଁ କହିଲି ହେଇ ଗୀତା କଣ କରୁଛି?
ହୁଁ। ଆଉ?
ତମେ ତମ ସବୁ ସଇଲାଣି ତମ
କଣ?
ଏ କାମ ଦାମ ସବୁ ସଇଲାଣି।
ନା ନା ସରନି ସେ ବୋଉ ତାର କଣ କରୁଛି। କଣ ରୋଷେଇ କରିବ ଆଜି?
କଣ କଇଲୁ?
କଣ ରୋଷେଇ କରିବ ଆଜି?
କଣ ବୁଟ ଆଳୁ ତରକାରୀ ରୁଟି ଭାତ।
ଉଁ ହୁଁ।
ହୁଁ।
କିଛି କାରିନୁ ଏଇନାକେ।
ହୁଁ ଆଉ ଟିକେ ସନ୍ଧ୍ୟା ହେଇଗଲେ କରିବ ଆଉ।
ଆଁ ଖାଉ ଖାଉ ବା ଡେରି କରିନୁ।
ଉଁ ହୁଁ। ଆମର ଗୋଟେ ଦେଇ ଘର ଥିଲା ଦେଇ ଘର ରୋଷେଇ କରିବେନି।
ହୁଁ। ଆଉ ସେ ଶୀଘ୍ର ଖାଆନ୍ତି ଶୀଘ୍ର କରିଦେଲେ ଖାଇଖୁଆ ଦେଲେ।
ସାଢେ ଆଠଟାରେ ଖାଇବେ। ସକାଳେ ଏଗାରଟା ସୁଦ୍ଧା ଖାଇବ ପୁଣି ତିନିଟା ବେଳେ ଖାଇବ ପୁଣି ସାଢେ ଆରଟା ବେଳେ ଖାଇବ।
ହଁ।
ଆଜ୍ଞା। ପୂଜା
ଟିଉସନ ଯାଇଛି
ଟୀଉସନ
ଏଇ ନାଇଁ ସ୍କୁଲ ଛୁଟି ଅଛି ବୋଲି ଚାରଟା ବେଳ ଟୁସନ ଚାର୍ଟା ସାଢେ ଚାରଟ ବେଳେ ଯାଉଛନ୍ତି ସବୁ ଟୁସନ ଆଉ।
ହୁଁ।
ଆସନ୍ତ ଯାଇକି ରାତି
ପରଦିନ ଛୁଟି।
ଉଁ?
ଖରା ଦିନ ଛୁଟି।
ହଁ।
ହୁଁ।
ଆଉ କେତ ଦିନ ବଳେ ସ୍କୁଲ ଖୋଲିବ ସଇଲା।
ହ ହୁଁ। ଦୀ ବର୍ଷ ହେଲାଣି।
ହଁ ଟିକେ ହେଲା କରୁଥୁନି। ସକାଳେ ଗୋଟେ ବ୍ଲାଉଜ କରୁଥିନି। ଆଉ ଏ ଗାଧୁଆଳେ ଗୋଟେ ଲଗେଇଥିନି ସରିନି।
ହୁଁ ହୁଁ।
ମୁଁ ତ ଅଛି କରିଦେଇକି ସାରିଦେବି।
ହୁଁ।
ସାନୁ କହୁଥିଲ ମାନେ ଆଜି ତମେ ଦି ଜଣ ଯାକ ରୋଷେଇ କରିବ। ସିଲେଇ କରିବି ହୁଁ।
ନମ ଗେ
ସିଲେଇ କରିମି।
ହଁ
ଆଟ ପ୍ଲଜୁ କରି ମନେ ମନେ ସିଲେଇ କରିବ ତ ମ ହୁଁ।
ସାନ ମାଉସୀ ରୋଷେଇ କଲେଣିି ନା?
ହଁ ସେଇଭଳିଆ ଆଉ।
ହୁଁ ଏହି ଫୋନ ଧରିଥିଲା।
ପାହୁଳ
ଦେଇ ଫୋନ କରିଥିଲା?
ହଁ। ଚକଲେଟ ଖାଉଥିଲି।
ହୁଁ
ଏଇ କଥା ହେଇସାରି କଣ କରୁଛି ଦେଖିଆ ହଁ ଯିବି। ହ ଆଉ ତାଙ୍କ ଦେହ ପା ଭଲ ଅଛି ନା।
ହଁ ଭଲ ଅଛି। ହଁ ଭଲ ଅଛି।
ଭଲ ନା ସବୁ।
ହଁ
କଣ ଖାଇଛୁ ଆଜି?
ହ ହଲି ଆଳୁ ଭର୍ତା ଆଇବି
ହୁଁ
ଖାଇବି ନା ଖାଇଛି
କଣ ଖାଇଛ ଆଜି?
ବଜ ଭାତ, ଡାଲି ଆଉ ଆଳୁ ଭର୍ତା ଭଜା, ଦହି ଖାଇଛି ଆଉ।
ଓ ହୋ
ତମେ କଣ ଖାଇଛ? ଦ
ହଁ କହ।
ତମେ କଣ ଖାଇଛ?
ସେ ଭାତ, ପକୁଡ଼ି ତରକାରୀ, ଶାଗ, ଆମ୍ବ ଦହି
ହୁଁ ହୁଁ
ଏମିତି ଆଉ ଆ ଏଇନା ପଢୁନହୁଁ କି।
ଭାଇ ପଢୁଥିଲି ଆସିଥିଲି ଏବେ ଉପରକୁ।
ହୁଁ
ଆଉ ଦଳିକି ଘର ଫର ଖରିକିକି ଆସିଲି ଉପରକୁ।
ଆଉ ଏକ୍ଜାମ ଅଛି ନା
ନା ଏବେ ନାହିଁ ସେ ପୁଣି ପକେଇନି
ବାହାରିନି କିଛି ଏଇନା ଆଉ।
ବାହାରିନି ବାହାରିବ ଆର ମାସ ଆଡ଼କୁ ଆର ମାସ ଆଡ଼କୁ ବାହାରିନେ ପକେଇମି଼।
ଜୁନ ଜୁନ୍ ଚାଲିଲାଣି।
ଜୁଲାଇ ଆଡ଼କୁ ବାହାରିବ। ବାହାରୁ କ କହା ଜରେ ଏତେ ଏକ୍ଜାମ ଦବୁ ପୁରା ଖାଲି ପଇସା ଖର୍ଚ୍ଚ ନୁହଁ କି।
ହୁଁ
କେତେଟା ଏକ୍ଜାମ ଦବୁ? ମାନେ ତୁ ଫର୍ମ ପକେଇକୁ ପାଞ୍ଚଶହ ନେଇ ଯାଉଛନ୍ତି ଏବେ।
ମନ ପକେଇବା ଆପଣ ଯଦି ଦିଟା ଏକ୍ଜାମ
ଉଁ
ହୁଁ
ସେଇପ ଯେତେ ଇଏ କରିବ ପର ସେତେ ପଇସା ଯ ପଇସା ନହେଲେ କଣ
ସିଏ ତାର ଏକ୍ଜାମ କୁ ଲକ୍ଷ୍ୟ ରଖିକି ପଢ଼ିବୁ। ସେଇଟା ସେଇଟା ଦବୁ। କୁଆଡ଼େ ଯିବ ଆସା
ହୁଁ, ଆଚ୍ଛା!
ଆଉ ଯାଉ ଦେଲା ବେଳକୁ କୋଡା ବାଧିବ ବାଜିବ ବୋଲି ତ ଠିକ୍ ନାହିଁ!
ହଁ
ଦେଖିଆ ଦଉଥା ସେମିତି ପରୀକ୍ଷା କେତେବେଳେ ଯେତେବେଳେ ଯାହା ହବ ଆଉ
ହୁଁ। ଆଉ ତମେ ଘରକୁ କୋଉଦିନ ଯିବ?
ଦେଖିଆ କହୁଦିନେ ରଜ ସଂକ୍ରାନ୍ତି ଯାଇତେ କଣ, କହୁଛନ୍ତି ଅମେଇସିଆ ନା କଣ ସେଇଦିନ। ଆଉ ଦିନ କେ
ହୁଁ ହୁଁ
ଆ ସଂକ୍ରାନ୍ତି ସେଦିନ ଅଛି ଅମେଇଷା।
ବିଧ ତାତରେ
ସେଦିନ ତ ଯାଇ ହବନେଇଁ।
ହ୍ୟାଲୋ।
ମାନ୍ଦିକୁୁ ଅମେଇଷ ପଡେନା ସବୁ ମାନେ
ନା, ନା ସବୁ ବର୍ଷ କାଇଁ ପଡିବ ଏମିତି ଏ ବର୍ଷ ପଡ଼ିଛି ଏକାଥରେ ସଂକ୍ରାନ୍ତି ଅମେଇଶିଆ ମିସେଇକି।
ଲିପି ଭାଉଜ ଫୋନ କରିଥିଲେ?
ହଁ କରିଥିଲେ ଗାଧୁଆବେଳେ କଥା ହେଇଥିଲି। ସିଏ ନା ଲିପି କରିନଥିଲେ, ମୁଁ ଏପଟରୁ କରିଥିଲି।
ଓହୋ, ମୁଁ ବି ତାଙ୍କ ପାଖକୁ କରିଥିଲି।
ଆଉ ଆଉ ସବୁ ଭଲ ନା?
ଆଉ ସବୁ ଭଲ ନା?
ହଁ ଭଲ ଆଉ।
ଆଉ ଥରେ
କଣ,
ରଜରେ କୁଆଡେ ଯିବୁ ବୁଲତେ, ରଜରେ କୁଆଡେ ବୁଲିଆ।
ରଜରେ ସେ ଗାଁକୁ, ଗାଁକୁ ଅଛି ଯିବାର ଆଉ। ଗାଁ, କୁ ଯିବି ଆଉ କୁଆଡେ ଯିବି।
କୋଉଠି କି?
ଗାଁ ଭିତରକୁ ଯିବି ଆଉ।
ଓହୋ।
ଖରାରେ ସୁଧା ଖରା କଣ, ଖରା କଣ,
ହୋଉ ରଖ୍, ରଖ୍, ରଖିଦଉଛି ପୁଅଟା ଆଇଲାଣି।
ହଉ ହଉ।
ହଉ।
ହୁଁ